ଭଲ ନା।
ହଁ ସବୁ ଭଲ ଆଉ।
ହଁ ଖାଇ ହଁ ଶୋଇବାକୁ ଯାଉଥିଲି ଜଷ୍ଟ ଏବେ ଆଉ।
ଓହୋ ମୁଁ ଭାବିଲି ଶୋଇ ପଡିଥିବ ବୋଲି କାହିଁକି ନା ରାତି ବହୁତ ତ ହେଲାଣି ନା ଆଉ
ଶୋଇବି ବୋଲି ଯାଉଥିଲି ଯେ ନିଦ ତ ହଉନି ଆଉ ଗରମ ଯୋଉ ପ୍ରକାର ହଉଚି
ତାହେଲେ ଗରମ ହଉଚି ପ୍ରବଳ ନା?
ହୁଁ।
କାଇଁ ଏବେ ବା ବର୍ଷା ପାଗ କରୁଥିଲା।
ବର୍ଷା ପାଗ ତ ଏପଟେ ବର୍ଷା ହେଇନି।
ଓ ହୋ ନା ଏବେ ବା ଆମର ଗ୍ରୀଷ୍ମଋତୁ ପଳେଇଲା ପରେ, କି ଋତୁ ଆ
ବର୍ଷା।
ବର୍ଷା ଋତୁ ଆସେ, ତ ଗ୍ରୀଷ୍ମ ପରେ ବର୍ଷାଋତୁ ଆସିବ ନା, ତ ଯାହେଲେବି ପାଗଟା ତ ବର୍ଷା ପାଗ କରିବା କଥା ନା, ଏତେ ଗରମ କେମିତି ବା ହଉଛି ତାର ତ କିଛି କାରଣ
ଘର ବି ଗରମ ହଉଛି, ବାହାରେ ଟିକେ ଯାହା ହେଲେବି ଥଣ୍ଡା ଲାଗୁଛି।
ଆଉ କୁଆଡେ ବାହାରେ ଶୋଉଛ ନା ଘରେ ଶୋଉଛ?
ନାଇ ଘର ଭିତରେ ଶୋଉଛି ଆଉ, ଆଉ କେମତି ସବୁ ଭଲ ନା?
ଓ ହୋ।
ଖାଇବା ପିଇବା ସାରିଲାଣି ତାହାଲେ?
ଖାଇବା ପିଇବା ସ ସରିନି ଆଉ। ଆଜି ପା ଲେଟ୍ ହେଇଗଲା।
କେତେବେଳେ ଖାଇବୁ କଣ?
ସମୁ ଖାଇବା ଆଉ ଏବେ ପା ଖାଇବାକୁ ଯାଉଥିଲି ତ, ଏବେ ଟିକେ ମନେ ପଡିଲା ତ ଟିକେ ଭାବିଲି ଟିକେ ନା ମୋର ଆଜି ମନେ ପଡ଼ିଲା ଟିକେ କଲ୍ କରି ପକାଏ।
କଣ ସବୁ ରୋଷେଇ, କଣ ସବୁ ରୋଷେଇ ହେଇଛି?
ଆମର ଭାତ ହେଇଥିଲା, ଡାଲମା ହେଇଥିଲା ଆଉ ଏ କୁନ୍ଦୁରୁ ତୁଡ଼ା ଭଜା ସେଇଟା ହେଇଥିଲା। ଆଉ ଦିନ ବେଳା ତ ବିରିୟାନୀ ଖାଇ ଦେଇଥିଲି ଆଉ କଣ। ତାପରେ ତ ଭୋକ ନାହିଁ ଆଉ।
ଓ ହୋ ହୋ। ଆଉ ଆଉ କଣ ଠିକ୍ ଚାଲିଛି ତାହେଲେ କାମ।
କାମ ସବୁ ଠିକ୍ ଠାକ୍ ଚାଲିଛି ଆଉ। ତାହେଲେ କଲେଜ ସବୁ ଚାଲିଲାଣି ନା, ଖୋଲା ହେଇକି ଯାଉଛୁ ଆଉ।
ହୁଁ ଆଜି ଆଜି ପ୍ରଥମ ଯାଇଥିଲି।
ହୁଁ -ହୁଁ।
ମାନେ ହଁ ଚାଲଛି ଠିକ୍ ଚାଲଛି।
ହୁଁ - ହୁଁ।
ସେପଟେ କେମିତି ସବୁ ପାଣି ପାଗ? ନାଇଁ ଯାଇନାହାନ୍ତି ଯା
ଯିବେ ଧୀରେ ଧୀରେ ଯିବେ ଆଉ। ତାଙ୍କୁ ଲାଗୁଛି ଛୁଟି ଅଛି ବୋଲି ଆଉ, ଛୁଟି ସଇଲେ ଆଉ କଣ କରିବେ?
ହଁ। ଆଉ ସେପଟେ କେମିତି ସବୁ ପାଣି ପାଗ କେମିତି କଣ?
ପାଣି ପାଗ ତ ସେଇ ଗରମ ପାଗ ଆଉ ଆମର ଆଉ। ଏ ସି ନହେଲେ କାମ ନାଇ ଜାଣିଥିବ ଆଉ, ସବୁବେଳେ ତ ଏ ସି ଆଉ।
ଏପଟେ ବି ତ ସେନ୍ତିଆ
କଣ କରିବା ଆଉ?
ଖରା ଛୁଟିରେ ଯାଇଥିଲେ ନା ନାଇଁ ଘରକୁ?
କୁଆଡେ?
ଘରକୁ।
ଘରକୁ ନାଇଁବା। ଯାଇଥିଲି ପଳେଇ ଆସିଲି ଗୋଟେ ଗୋଟେ ମାସ ରହିକି ପଳେଇ ଆସିଲି ଆଉ।
ଓ ହୋ ଆଉ ଖେଳା ଖୁଳି।
ଖେଳାଖେଳି ବା ଏବେ ଟିକେ ବନ୍ଦ ଚାଲିଛି ମାନେ ହଉନି। ଏଇଠି୍ ର ପିଲା ଗୁଡାକ ଯୋଉମାନେ ଖେଳୁଥିଲେ। ତାଙ୍କର ଛୁଟି ଥିଲା ବିଦ୍ୟାଳୟ ତ ଏବେ ତାଙ୍କ ବିଦ୍ୟାଳୟ ଖୋଲିଗଲା। ତ ସେମାନେ ଆଉ ଖେଳିବାକୁ ଆସୁନାହାନ୍ତି।
ଓ ହୋ।
ଖେଳ ବନ୍ଦ ହେଇଯାଇଛି ଆଉ ଭଲ ଲାଗୁନି ଟିକେ।
ସବୁ ସେପଟେ ମାମୁଁ ଘର ଆଡେ ପଳେଇଛନ୍ତି ତ ମୁଁ ଖେଳିବାକୁ ଯାଉନି ଏବେ ଆଉ।
ଓହୋ।
ହୁଁ।
କଁ କରିବା।
ଆଉ ଘରେ ସବୁ ଭଲ ଅଛନ୍ତି ତାହେଲେ।
ହୁଁ। ହୁଁ ମୁଁ କଥା ହେଇନି ଘରେ ହଁ ଏବେ ଅଛନ୍ତି ସକାଳେ ଫୋନ କରିଥିଲି ବୋଧେ। ମନେ‌ ପଡୁନି ଗାଁ ରେ ତ ନେଟୱର୍କ ପାଉନି ଠିକ୍ ରେ ଆଉ।
ହୁଁ ହୁଁ ହୁଁ ହୁଁ। ଗାଁରେ ତ ସେମିତି ଏକା ଆଉ ଆମର ଏପଟେ ବି। ସେମତି ଆମ ଅଞ୍ଚଳରେ ବି ସେମିତିଆ। ?
ଆଉ ପାଗ ମାନେ କଲେଜ ସ୍କୁଲ କଲେଜ ପାଗ କେମିତି ଚାଲିଛି ଆଉ।
ସେମାନେ ଯାଉଛନ୍ତି ଗୋଟେ କିନ୍ତୁ ବସ ରେ ଯିବା ଟା ବହୁତ କଷ୍ଟ ଲାଗୁଛି ଟିକେ।
କାହିଁକି କଷ୍ଟ ଲାଗୁଛି।
କଷ୍ଟ କରିବାକୁ ପଡିବ ନା ଯେତେ ଯା ହେଲେବି।
କଷ୍ଟ କାହିଁକି ଲାଗୁଛି ମ ବସ ରେ ଗଲେ ତ ବହୁତ କମ ଖର୍ଚ୍ଚ ରେ ପଳଉଥିବ।
କମ୍ ଖର୍ଚ୍ଚ ଯେ ମାନେ ଠେଲା ପେଲା ହେଇକି ଅଧିକ ଟିକେ
ହଁ ଗହଳି ହେବ ଆଉ ସେମିତି ଯିବାକୁ ପଡିବ ନା ଆଉ ନ ଆଡଜଷ୍ଟ କଲେ ମାନେ।
କଷ୍ଟ ମାନେ ହୁଁ କଷ୍ଟ କରିବାକୁ ପଡିବ ଟିକେ ଆଉ।
କଷ୍ଟ ନ କଲେ ପା ପଢାପଢି କରୁଛ ନା ଖାଲି କଲେଜ ଯାଉଛ ଆଉ ଆସୁଛ। ଘରେ ଆଉ କିଛି ପଢା ପଢି ଚାଲିଛି ନା ସେମତି ନାହିଁ।
ହଁ ଚାଲିଛି ପଢାପଢି ସେମିତି ଆଉ।
ନା ମୁଁ ଦେଖିନି ମୁଁ ଭାବୁଛିି ମୁଁ ଯାଇଥିଲି ବୋଧେ ଘରୁକୁ। କାଇଁ ଗୋଟେ ଦିନ ଦେଖିନି ତ ପଢା ପଢି କରିବାର।
ହଁ ସେତବେଳ‌ ଛୁଟିି ଥିଲା ନା।
ଛୋଟି ଥିଲା ଯେ ହେଲେ ବି ମୁଁ ବହି ଗୋଟେ ଦେଖିପାରିଲିନି।
ଅଛି ଯେ ଆଉ
ହୁଁ ହୁଁ। ତାହେଲେ ମୋବାଇଲ ଫୋନରେ ଦେଖୁଛୁ ତାହେଲେ ନା।
ମୋର ପୁରା ପୁରି ଚାଲିଛି ଆଉ ମୋବାଇଲରେ ଆଉ। ସେଲଫର ରେ ଆଉ।
ହୁଁ ହୁଁ। ଆଉ ଆଖୁ ପାଖରେ କିଏ ପିଲା ଯାଉଛନ୍ତି କଲେଜ ନା ଏକୁଟିଆ।
ଆଖ ପାଖ ରେ ନା ଏକୁଟିଆ ଆଉ ଯାଉଛନ୍ତି ଯେ ଆମର ତଳର ଆଉ। ମାନେ ଯୁକ୍ତ ଦଇ ପିଲା ଯାଉଛନ୍ତି।
ଓହୋ ଦୂର ଦୁରନ୍ତରୁ ପିଲା ଆଉ ନାଇଁ କି?
ହଁ।
ଆ ଯଦି କୁହନ୍ତି ମୁଁ ଆଉଥରେ ମାନେ ବିଦ୍ୟାଳୟ ପଢ଼ିବା ପାଇଁ ଇଚ୍ଛା ହୁଅନ୍ତା ନି ପଢିବା ପାଇଁ। ନା ଯଦି ଏବେ ଗୋଟେ ତମକୁ ଦିଆ ହଅନ୍ତା ଯେ ତମେ ଯାଅ ଏବେ ବିଦ୍ୟାଳୟ ଆଉଥରେ ମାନ ସ୍କୁଲରେ ଯାହା ପଢିବ ବିଦ୍ୟାଳୟରେ ତ ତମକୁ ଇଛା ଲାଗନ୍ତା କି ଇଛା ଲାଗନ୍ତାନି?
ହ ଯାଆନ୍ତି ଯାଆନ୍ତି ନିହାତି ଯାଆନ୍ତି ମାନେ ସ୍କୁଲ ର ସ୍ମୃତି ଆଉ କଣ ଭୁଲି ହବକି ନା କଣ ସେଇଟା ଗୋଟେ ସ୍ମୃତି ସ୍ମୃ
ସେତେବେଳେ ଗାଁ ରେ ଆମର ସ୍କୁଲ ଥିଲା ବିଦ୍ୟାଳୟ ଥିଲା। ସେତେବେଳକୁ ମାନେ ଅଲଗା ପ୍ରକାର ଗୋଟେ ଭାବନା ଅଲଗା ପ୍ରକାର ଖୁସି ଅଲଗା ପ୍ରକାର। କାହିଁକିନା ବହୁତ କମ ପିଲା ପାଠ ପଢୁଥିଲେ।
ହୁଁ ଆଉ ସାଙ୍ଗସାଥି ବି ଭଲ ସେଇଠେ
ଆଉ କଣ?
ଆଉ କଲେଜରେ ତ ଜାଣିଛନ୍ତି ଆପଣ ବି ଆଉ ଗୋଟେ ଗଣ୍ଡଗୋଳ ଅଧିକ।
ଅଧିକ ଗଣ୍ଡଗୋଳ ସେଇ ଉ ଲ ଲଫଙ୍ଗା ପିଲା ଏଇ ଭଡ଼ିଆ ପିଲା ସବୁ ରୁହନ୍ତି ପ୍ରାୟ।
ହୁଁ। ମଦ୍ୟପାନ ତାପରେ ସେ ଗୋଡ଼ାକ ହଁ ହୁଁ ବ୍ୟବହାର କରି ସବୁ
ନଷ୍ଟ ହେଇଗଲିଣିି ପିଲାଗୁଡାକୁ ଆଉ।
ସମସ୍ତଙ୍କୁ ତ କହିହବନି।
ସେମିତି ନାଇଁ ସେଇ ଗୋଟେ ଦିଟା ପିଲା ପାଇଁ ସବୁ ପିଲା ନଷ୍ଟ ହେଇଯାଆନ୍ତି ନା।
ଯଦି ମନେକର ଗୋଟେ ଯଦି ମାନେ ଆଳୁ ବସ୍ତା ଗୋଟେ ଯଦି ଆଳୁ ଖରାପ ଥିବ ତାହେଲେ ସବୁ ଆଳୁ ଖରାପ ହେଇଯାଏ ସେମ ହଁ ସେମିତିକା ଆଉ।
ସେଇ ଆଳୁ ଯଦି ଅଲଗା ଆଳୁ ଗୁଡାକେ କାଢିବାନି ସେ ବସ୍ତାରୁ
ହଁ।
ତ ସେଇ ଆଳୁ ଗୁଡା ବି ଖରାପ ହେଇଯିବ ତ ଆମେ ଜାଣିଦେବା ଯେ ଯଦି ସେ ଜଣେ ଖରାପ ପିଲା। ତାକୁ ଜାଣିକି ଆମେ ତା ସହିତ ମିଶିବାନି ଆମେ ସେଇଠୁ ଆମକୁ ବାହାରିବାକୁ ପଡିବ। ତାହେଲେ ଯେ ଆମେ ଠିକ ବାଟକୁ ଆସିପାରିବା। ଯାହା ସହିତ ଆମେ ଲାଗିକି ରହିଯିବା ତ ଆମେ ବି ତା ବା
ଆମେ ବି ହଁ ଠିକ ଠିକ। ଆଉ ତମର ସବୁ ସମସ୍ତେ ଶୋଇଲେଣି ନା?
ହଁ ନାଇଁ କିଏ ଦେଖୁଛି କିଏ ଦ ଖେଳ ଖେଳୁଛି ସେମିତି ଚାଲିଛି ଆଉ।
ହୁଁ ହୁଁ। ଆଉ କାମ ଟା କେତେବେଳେ ସଇଲା କଣ ଛୁଟି କେତେବେଳେ ହେଲା ଆଣଙ୍କ କାମଟା କେତେବେଳେ ଛୁଟି ହେଲା କଣ?
କାମ ଆମର ସେଇ ନଅଟା ତିରିଶ ମିନିଟ୍ ଏମିତି ହଉଛି ଆଉ।
ହୁଁ ହୁଁ ହୁଁ।
ସକାଳେ ତ ଦଶଟାରେ ଯାଉଛେ ଆମେ।
ହୁଁ।
ଏସ ଚାଲିଛି ସବୁଦିନ ଆଉ ଯୋଉଦିନ ରବିବାର ପଡ଼ିବ ସେଇଦିନ ଟିକେ ବୁଲାବୁଲି ଟିକେ ହବ ଆଉ ନହେଲେ ନାଇଁ ଆଉ। ନହେଲେ ଆମର ତ କେବେ ଛୁଟି ନାହିଁ କିଛି ନାହିଁ ସେଇ ରବିବାର ଦିନ ହିଁ ବନ୍ଦ ରୁହେ ଆଉ।
ହଁ।
ସେ ହେଉଛି କଥା।
ତାପରେ ହାଟଟା କାଲି ହବ ଆମର।
ହୁଁ ହାଟ ବି ହେଇବ ତାପରେ ବି ବାହାରେ ବି ଏଇଠି ବି ବହୁତ ଖର୍ଚ୍ଚ ଖର୍ଚ୍ଚାନ୍ତ ହେଇଯାଉଛି।
ହଁ ବହୁତ ବହୁତ।
ହୁଁ ଯେମିତି ଖର୍ଚ୍ଚାନ୍ତ ହଉଛି ଆଉ ରହିଵି ହବନି ଲାଗୁଚି ଏଠି।
ହଁ। ବାହାରେ।
ହେସ୍।
ସେମିତି ଆଜ୍ଞା ଖର୍ଚ୍ଚ ଅଧିକ।
ହୁଁ ଯେମିତି ଆସିବ ସେମିତି ବି ପଳେଇବ ସେଇଭଳିଆ ଆଉ
ଓ।
ଆଉ ଯଦି ଗାଁ ରେ ରହିବା ତ ଗାଁ ରେ କିଛି ପାଇବାନି।
କାମ ନାହିଁ ନା।
କିଛି ପା ପାଇବା ବି ନାହିଁ ସେ ଘରେ କହିବି ଏ କରୁନୁ ସେ କହିବ ସିଏ କରୁନୁ।
ହଁ।
ଏଇଭଳିଆ ରହୁଛି ଆଉ
ହଁ।
ତାହେଲେ ତମ ଗାଁ ରେ ତ ପିଲା କେହି ନଥିବେ ତାହେଲେ ନା?
ନା ହେଲା ଧ୍ରୁବ ଟେ ଦେଇଦେବୁ ଜଣେ ଦି ଜଣ ରହୁଛନ୍ତି ଆଉ।
ତାହେଲେ କିଛି ଖେଳ ଫେଳ ଖେଳୁନ?
ଏମିତି ଆଉ ମାନେ ପଡିଶା ଗାଁ ରେ ଚାଲଛି ଆଉ। ଖେଳ ସେଇଠୁ
ଓ ତାଲେ ତମେ କ୍ରୀଡ଼ା କରି ଯାଉଛ ତାହେଲେ।
ହୁଁ ହୁଁ।
ଆଉ ମୋ ସାଙ୍ଗ ମାନେ କେମିତି ଥିଲେ?
ଭଲ ସବୁ। ହଁ ସବୁ ଭଲ ଆଉ ସେମିତିଆଗ ଆଉ କାହା କଥା କେମିତି କହିପାରବା ଆମେ ଆଉ?
ମୁଁ ତ ଆଉ ଯୋଗାଯୋଗ କିଛି କରିନି ଆଉ କଣ କରିବି?
ମୋର ବି ଟିକେ ଯୋଗାଯୋଗ ହେଇନି।
ହୁଁ ହୁଁ।